ଆଜ୍ଞା ନମସ୍କାର। ହ୍ୟାଲୋ ଆଜ୍ଞା ନମସ୍କାର।
ହ୍ୟାଲୋ ହଁ ସାର୍ ବୁ
ଆଜ୍ଞା। ଆଜ୍ଞା ଆପଣଙ୍କ କଥାଟା ଇକୋ ହଉଛି।
ଆଜ୍ଞା ବି।
ଏଇ ଘର ଖରୁକୁଥିଲୀ ଟିକେ ଆମ ଘରଟା ଟିକେ ଅଳିଆ ହେଇଥିଲା ତ। ଆଜ୍ଞା।
ଆଜ୍ଞା।
ସେଇ ଅଳିଆ ଲାଗିଛି ତ ଟିକେ ଆଁ ଘରେ ଟିକେ ଅଳିଆ ହେଇଛି ମୁଁ ଟିକେ ସଫା କରୁଥିଲି ଟିକେ।
ଆଜ୍ଞା ଖାଇବା ପିଇବା ସରିଲାଣି ଆପଣଙ୍କର?
ନାଇଁ ଆଜ୍ଞା ମୁଁ ତ ଏବେ ଜଷ୍ଟ ଏ ଘର ସଫା କରିକି ଏବେ ଗାଧେଇବି ଗାଧି ରେ ଖାଇବି।
ଆଜ୍ଞା। ସକାଳୁ କିଛି ଖାଇନାହାନ୍ତି ଆପଣ?
ହଁ ଖାଇଥିଲି ଚା ବିସ୍କୁଟ।
ଆଜ୍ଞା। ଆଉ ଆଜିର ମାନେ ପ୍ଲାନ କଣ ଅଛି? ନା ଖାଲି ଘରେ ଖାଇବେ, ପିଇବେ, ଶୋଇବେ।
ଏଇ ଖାଇବା ଦଉ ନା ଆଉ କଣ? ଆଜି ଅବାରଟା ସୋମବାରଟା।
ଆଜ୍ଞା ଆଜି ସ୍ନାନ ପୂର୍ଣ୍ଣିମାରେ କୁଆଡେ ବୁଲିବା ପାଇଁ ଯିବେନି।
ଓହୋ ସ୍ନାନ ପୁଣିଆ ଯାଇଥିଲେ ମୋର ତ ଏତେ ମନେ ନାହିଁ, ଏ ବିଷୟରେ ଧାରଣା ନାହିଁ।
ଆଜ୍ଞା। ଏ ଭରିବିତ ତ ଏହା ମହା ପ୍ରଭୁ ଜଗନ୍ନାଥ ଆଜି ଶହେ ଆଠ ଗରା ପାଣିରେ ଗାଧୁଅନ୍ତି। ଆଜ୍ଞା ମହାପ୍ରଭୁ ଜଗନ୍ନାଥ ପଇଁତିରିଶି ଗରା ପାଣିରେ ଗାଧୁଅନ୍ତି କିନ୍ତୁ ତାପରେ ବଳଭଦ୍ର ବି ଗାଧୁଅନ୍ତି, ଉଁ ଭଉଣୀ ସୁଭଦ୍ରା ବି ଗାଧୁଅନ୍ତି।
ଆଜ୍ଞା।
ସୁଦର୍ଶନ ବି ଯୋଉ ସ୍ତମ୍ଭ ଅଛି ସିଏ ବି ଗାଧୁଅନ୍ତି।
ମୁଁ ତ ଜାଣିନଥିଲି, ଆପଣଙ୍କୁ ତ ଶୁଣି ଜାଣିଲି ଫାଷ୍ଟ ଟାଇମ।
ଆଜ୍ଞା ଆଜ୍ଞା ତ ସ୍ନାନ ପୂର୍ଣ୍ଣିମା ଆପଣଙ୍କ ପାଖାପାଖିରେ କୋଉଠି ହଉନି?
ଏପଟେ ସାର ହଉ -ହଉଥିବ। ମେବି ଉଁ ଗୋଟେ ଜାଗା ଅଛି ଆମର ହୁଁ। କୁଶେଳେଶ୍ଵର ଗୋଟେ ଅଛି, ଇଏ ମନ୍ଦିର ଆଗକୁ ଗୋଟେ ଜଗନ୍ନାଥ ମନ୍ଦିର ଆମର ଅଛି ଏଠି।
ଆଜ୍ଞା।
ସେଇ ପାଖରେ ହୁମ୍ ଏ ସବୁ ହେଇଥାଏ ବଧେ। ଆଉ ଆପଣଙ୍କ ଆଡ଼େ ହୁଏନି କି?
ଆଜ୍ଞା କଣ କହିଲେ?
ଆପଣଙ୍କ ଆଡେ ହୁଏନି?
ଆଜ୍ଞା ଆଜ୍ଞା ଆମ ଆଡେ ତ ସ୍ନାନ ପୂର୍ଣ୍ଣିମା ମୁଁ ଯାଇଥିଲି, ସକାଳୁ ମହାପ୍ରଭୁଙ୍କୁ ବାହାରେ ମାନେ ମାନେ ବାହାରେ ବିରାଜ କରିଛନ୍ତି। ଆଜ୍ଞା ତାପରେ
କୋଉଠି?
ଆଜ୍ଞା।
ତମ ଘର କୋଉଠି?
ଆଜ୍ଞା ଆମ ଘର ଆନ୍ଦପୁର। ଆଜ୍ଞା ଆଜ୍ଞା।
ଯାଇଥିଲେ।
ଆଜ୍ଞା।
ମୁଁ ବି ଆନନ୍ଦପୁର ଯାଇଛି ବହୁତ୍ ଥର ସେ ଯୋଉ ପୂଜାପର୍ବ ସେମିତି ସବୁ ଭଲ ଆମ ଏପଟେ। ହ ଉଁ ଏଇତ ଆସିଗଲା। ସମୟ ଆସିଗଲା ଏ ପୂଜା ପର୍ବ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର। ଗଜଲକ୍ଷ୍ମୀ ପୂଜା ହବ ଅ, ସରସ୍ଵତୀରେ ଯୋଉ ଗଣେଶ ପୂଜା ଅଛି ପାଖାପାଖି, କୁମାର ପୂର୍ଣ୍ଣିମା ଅଛି।
ଆଜ୍ଞା ସେ ଆମର ଯୋଉ ଦଶରା ହେଇଯିବ ଦୁର୍ଗା ପୂଜା ଆଜ୍ଞା। । ତାପରେ ଦୀପାବଳି ଏମିତି ତ ଚାଲିବଏ ନା ପୂଜା ପର୍ବାଣୀ, ଆଜ୍ଞା ଆଜ୍ଞା। ।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
ଆପଣ ଆଉ କୁଆଡେ ପୂଜା ପର୍ବ କିଛି କରନ୍ତି ନା ସେମିତି କିଛି ନାହିଁ? ମାନେ ଯେମିତି କି ଗଜଲ ଲକ୍ଷ୍ମୀ ପୂଜାରେ କଳସ ପୁଡୁନ୍ତି। ନାଇ ସାର୍ ମୁଁ ସରେ ଗ ଗଜଲକ୍ଷ୍ମୀ ପୂଜା କେବଳ କଳସ ପୁଡିବ ଆଉ କିଛି ମୁଁ କରେନି। ଆଜ୍ଞା ଆଜ୍ଞା। ଆଉ ଆଜ୍ଞା ଆପଣଙ୍କ ଘରେ ସବୁ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି? ଆମ ଘରେ ଏଇ ବାପା, ମା, ମୁଁ, ଭାଇ, ଆଉ ଆଜ୍ଞା, ଝିଅଟେ। ଆଜ୍ଞା, ଆପଣ କଣ କରନ୍ତି?
ମୁଁ ମ୍ୟାରେଜ କରିଛି ଆଜ୍ଞା ମ୍ୟାରେଜ କରିକି ମୋର ଝିଅଟେ।
ମାନେ କେବେ କଣ ମ୍ୟାରେଜ କଲେ ମାନେ କଣ କଲେ କିଛି କୁହନ୍ତ ଯଦି?
ଏଇ ଗ୍ରାଜୁଏସନ ସରିଲା ଗ୍ରାଜୁଏସନ ସରିଲା ପରେ ଗୋଟେ ବର୍ଷ ଦି ବର୍ଷ ପରେ ମ୍ୟାରେଜ କରିଦେଲି।
ଆଜ୍ଞା ଆଜ୍ଞା। ଆଜ୍ଞା ଭଲ ଆପଣଙ୍କ ପରିବାର ଏବେ ମାନେ କଣ କରୁଛନ୍ତି ଆପଣ ନା ଘରେ? ଛନ୍ତି, ମୁଁ ଆଜ୍ଞା ଏଇ ଚାଷ ବାସ କରୁଛି। ଆଜ୍ଞା ମାନେ ଚାଷ ବାସ ରେ ଆପଣ ସବୁ ଘର ଚଳେଇ ପାରୁଛନ୍ତି? ଆଜ୍ଞା ସମସ୍ତ ଚଳୁଛି। ଆଉ ଆପଣଙ୍କ ସ୍ତ୍ରୀ ଆଉ ଝିଅଙ୍କୁ ଧରିକି କୁଆଡେ ବୁଲା ବୁଲି କରିବାକୁ ଯଛନ୍ତି ନା ଯାଇନାହାନ୍ତି? ଆ୍ ଯାଇଥିଲି ପୁରୀ ଯାଇଥିଲି ବୋଧେ, ଆଜ୍ଞା। ଆଉ ପୁରୀ, ନନ୍ଦନକନ୍ଦନ ସେପଟେ ସବୁ ବୁଲାବୁଲି କରିକି ଆସିଚି ଥିଲେ, ଆଜ୍ଞା। ଆଜ୍ଞା।
ମ୍ୟାରେଜ ପରେ ଆଉ ତ ଆଉ ତ ବୁଲାବୁଲି କରିନେଇ ଏବେ ଯାଇନି। ତ କାମ ପ୍ର
ପ୍ରବଳ, ଆଜ୍ଞା। ଆଉ ଆଜ୍ଞା ଆପଣ ତ ମାନେ ଆପଣଙ୍କ ସ୍ତ୍ରୀ ତ ସବୁ ରୋଷେଇ ଭୋଷେଇ କରିକି ଦଉଥିବେ। ଆପଣ ରୋଷେଇ କରୁନ ନାନ୍ତି ନା ଜାଣିଛନ୍ତି ଆପଣ କିଛି? ମୁ ରୋଷେଇ ଜାଣିଛି ଏଇ ଚିକେନ, ମାଛ। ମାଛ, ମଟନ। ଆଜ୍ଞା ମାନେ ଆମିତଷାହା ଯେତିକି ଆପଣ ସବୁ ଜାଣିଛନ୍ତି? ଆଜ୍ଞା, ହଁ। ଆଉ ଆପଣ ପଢାପଢି କଣ କେମିତି କରିଥିଲେ ଟିକେ କହୁନାହାନ୍ତି? ଏଇ ପ୍ଲସ ଥ୍ରି କରିଥିଲି। ଆର୍ସ ନେଇକି, ଆଜ୍ଞା। ଆଉ କମ ମାର୍କ ରହିଲା ଆଉ ପାଠ ଶାଠ ଘରେ ପଢେଇଲେନି, ଆଜ୍ଞା। କଣ କହିଲେ?
ପାଠ ପାଠ ଆଉ ହେଲାନି ଚାଷ ବାସ କଲିନି। ଏବେ ନୂଆ ଗୋଟେ ବେ ବେପାର କରିବାକୁ ଚାହୁଁଛି କୁକୁଡା ଘର କରିକି କୁକୁଡ଼ା
କୁକୁଡ଼ା ଛାଡିବି, ଆଜ୍ଞା ଆଜ୍ଞା। ଆପଣ କଣ କରନ୍ତି? ଆଜ୍ଞା ମୋର ଏବେ ପଢ଼ାପଢ଼ି ସାରିଲା ଡିପ୍ଲୋମା କରୁଥିଲି, ପ୍ଲସ୍ ଟୁ ପଢ଼ଥିଲି। ପ୍ଲସ ଟୁରେ ବିଜ୍ଞାନ ପଢୁଥିଲି, ଆଜ୍ଞା। ତାପରେ ଡିପ୍ଲୋମା କଲି ତିନି ବର୍ଷ ଆଜ୍ଞା ତାପରେ ଏବେ ଭାଇ ଆପ୍ଲାଏ କରିଛି।
ହୁଁ ଜବ୍ ହେଗଲେ ଭଲ।
ଆଜ୍ଞା ଆଉ ବିଟେକ୍ ବି ଆଞା ଆପ୍ଲାଏ କରିୁଛି ଯଦି ବିଟେକ୍ କରିବି ଯଦି ଜବ୍ ହେଇଗଲା ଡିାଷ୍ଟନ୍ସ କେ କରିବି ଆଞା ଆପଣ ତ ଆପଣଙ୍କ ସଂସାର ଚଲେଇଲେଣି ଆଉ ମୁଁ ଏବେ ପଢ଼ାପଢ଼ି ସରିନି ମୋର।
ହଁ ଆପଣ ଆପଣଙ୍କ ବୟସ କେତେ ଆଉ
ଆଜ୍ଞା ମତେ ଏବେ କୋଡିଆ ପୁରିଲା।
କୋଡ଼ିଏ ହୁଁ।
ଆଉ ଆଜ୍ଞା ଆପଣ ତ ମାନେ ଘର ସଂସାର ବ୍ୟସ୍ତ ରହୁଛନ୍ତି କୁଆଡେ ଗୋଟେ ବୁଲାବୁଲି କରିବା ପାଇଁ ଗଲେ ହୁଅତା ନାଇଁ? ହ
କୁଆଡେ ଯିବୁ ଏଇ ସବୁ କାମ ବହୁଳତାରେ ଆଉ କୁଆଡେ ଯାଇ ହଉନି ଆପଣ କହିଲେ। କ ଗୋଟେ ଜାଗା ବୁଲିତେ ଯାଆନ୍ତେ।
ଟା ଟା ହେଁ ଆପଣ ଘର ସଂସାରେ ତ ଚାଷବାସ ବି ିବ ଆଜ୍ଞା ଏବେ କାହିଁକି ଏବେ ବି ଚାଷ ଚାଷବାସ ଟାଇମ ଆମର ବି ଏବେ ଚାଷ ବାସ ଚାଲିଛି ତଳା ପକା ଚାଲିଛି ତାପରେ ରୁଆ ପତା ହବ ଆପଣ ଯେହେତୁ ଚାଷୀ ଲୋକ ଆପଣ ଆଜ୍ଞା ଆଜ୍ଞାମୁ ଚାଷୀ ଲୋକ ତ ଆପଣ ବି ମାନେ ଆଜ୍ଞା ସେଇଟା ଆପଣ ଏ ବ୍ୟସ୍ତ ରଦ୍ରୁଛନି ନା ଆଉ ବୁଲାବୁଲି କରିବା ପାଇଁ କହିଲେ ଆପଣ ଟିକେ ମାନେ କଣ କରନ୍ତ ପଛକୁଞ୍ଚିକ ଦେବେ
ଆଜ୍ଞା
ଆଜ୍ଞା ତ କେତେବେ ଆଗକୁ କେବେ ଫାଙ୍କା ହେବେନି ଚାଷ ବାସ ସରିଲା ପରେ
ହଁ ଚାଷ ବାଷ ସରିଲା ପରେ ଆମର ବୁଲାବୁଲି କରିତେ ଯାଆନ୍ତି ଆମ ଗାଁ ପିଲା ସବୁ ବସ୍ କରିକି ବା ବାହାର ଜାଗାକୁ ଆମେ ସେଇ ସେ ପ୍ଲାନରେ ଅଛୁ ଯିବୁ ବୋଲି ବୁଲିତେ ପରେ ଅଗଷ୍ଟ ଲାଷ୍ଟ୍ ଆଡ଼କୁ
ଆଜ୍ଞା ଆଜ୍ଞା।
ବୁଲିବେ ଯିବୁ ଆମେ ଏଥର ନେ ଆଜ୍ଞା ଆଜ୍ଞା ସେତେଳେ ସେଇ ବୋଲବୋମ ଯୋଉ ଯାଆନ୍ତି ଆମର ଯୋଉ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଯୋଉ ପାଣି ଡାଳନ୍ତି ତା ପ ରେ ଆମେ ଦର୍ଶନ କରିଛ ଏଠି ଗାଁ ରେ ଆମେ ପାଣି ଢ଼ାଳି ଦଉ ଦର୍ଶ
ଦର୍ଶନ କରିଦେଉ ତାପରେ ବୁଲିବାକୁ ଯାଉବାହାର ଯାଗାକୁଏବେ କୁଆଡେ ଯିବା ମାନେ କୁଆଡ଼େ କୋଉଠି ଯିବେବୋଲି ପ୍ଲାନ୍ ଆର ନେପାଳ ଆଉ େୱେଷ୍ଟ ବେଙ୍ଗଲ ସିକିମ ଏ ସବୁ ଜାଗା ଆଜ୍ଞା ଆଜ୍ଞା ତ ମୁଁ ବି ଆପଣଙ୍କ ସହିତ ଯୋଡି ହେଇ ପାରିଲେ ହବ କି ନିହାତି ଆଜ୍ଞା
ଆପଣ କଣ କେମିତି ଯିବେ ନା କଣ
ଆଜ୍ଞ ଆଜ୍ ମୁ ବି ଯିବାକୁ ଚାହୁଛି ଆପଣଙ୍କ ସ ତ ବୁଲିବାକୁ ଚାହୁଁଛି ତାହେଲେ କଣ୍ଟାଟ ନମ୍ବର ଦେଲେ ମୁଁ ଆପଣକୁ କଣ୍ଟାଟ୍ କରିବି ଆଜ୍ଞା ଯାଇପାରିବି ଆଞା ଆଜ୍ଞା ଆଜ୍ଞା। ମାନେ କେତେ କଣ ପଡିବ ମାନେ ସେମିତି କିଛି ଆପଣ ସେମିତି ସାର ଆମର ସୋଳ ସତର ହଜାରେ ଟଙ୍କା ପାଖା ଯଦି ଭଡାପଡ଼େ ବସ ରେ ଆମର ପଚାଶ ଷାଠିଏ ଜଣ ଲୋକ ଯାଆନ୍ତି ଆଜ୍ଞା
ଭଡା ସହିତ ଖାଇବା ମାନେ ମିଶିକି ଥାଏ ଖାଇବା ଫାଇବା ସହିତ
ମାନେ ରାତ୍ରି ବସ୍ ନା ମାନେ ଏମତି ନର୍ମାଲ୍ ବସ୍ ଅ ଚାକିରୀ ବସେ ମାନେ ସ୍ଲିପର ବି ଥାଏ ମାନେ ଯଉ ଶୋଇବା ପାଇଁ ଆଜ୍ଞା ଆଜ୍ଞା
ଏତେ ବାଟ ଯିବା ପାଇଁ ସେଥିପାଇଁ ସ୍ଲିପର୍ ଦରକାରେ
ଆଜ୍ଞା ମାନେ ସବୁ ବୁଝାବୁଝି ସବୁ ଆପଣ କରିବେ ନା କଣ କହୁ ଆଜ୍ଞା ମୁଁ ବୁଝା ବୁଝି କରେସବୁ। ଆଜ୍ଞା ତ ବୁଝାବୁଝି କରିବେ ତ ମତେ ଆମ ଗାଁରେ ଆମ ଗାଁ ରେ ସାର ମୁ ଗୋଟେ ନେତା ନା ହୁଏ ମାନେ ଆମ ଗାଁର ଗୋଟେ ମୁଖ୍ୟ ଲୋକ ଆଜ୍ଞା ତାେ ତ ବହୁତ ଭଲ କଥା। ଆପଣଙ୍କୁ ମାନେ ସମସ୍ତେ ସମ୍ମାନ କରୁଥିବେ ଆପଣଙ୍କ କଥାକୁ ଶୁଣୁଥିବେ।
ଆଜ୍ଞା ଏଇ ରିସେଣ୍ଟ ସାର ମୋର ଗୋଟେ ଝଗଡା ହେଇଥିଲା ଗୋଟେ ଛୋଟ ଝଗଡା ଗଟେ ପିଲାଙ୍କ ସହିତ ଟେ ହେଇଥିଲା ଯେ ତାକୁ ମୁଁ କେତେ ଅ ବହୁତ ଦୁଃଖ ଲାଗିଲା ମତେ ତାକୁ ମୁଁ ସାର ମନେଇକି ବହୁତ ଶୀଘ୍ର ତା ତ ମୁଁ କଥାବାର୍ତ୍ତା କରିକି ଏବେ ସମ୍ପର୍କ ଠିକ୍ କରିଦେଇଛି।
ଆଜ୍ଞା ଆଜ୍ଞା। ଆ ତାହେଲେ ବୁଲାବୁଲି କଥା ଆମର ଫାଇନାଲ ମାନେ ଫାଇନାଲ ହେଲା।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ ନମ୍ବର ଦେବେ ବ ସେ ଯୋଉ ଲେଗ୍ରୁପରେ ଆପଣଙ୍କୁ ଆଡ କରୁଥିଲେ ଆପଣ କଣ କେମିତି କହୁ ନା ଯିବା କଥା ଆପଣ ପାଇଯିବେ।
ତ ଏଇ ଆନ୍ଦପୁର ଲୋକ ଆପଣଙ୍କ ଘର କୋଉଠି?
ଆମର ଆଜ୍ଞା ଏଇ ରେମାଳ ପାଖାପାଖି।
ଆଜ୍ଞା ତାହେଲେ ତ ବେଶୀ ଦୂର ନୁହେଁ ମାନେ ପାଖାପାଖି ହେବେ। ଆଜ୍ଞା ତ ମତେ ଯେବେ ଆପଣ ଯିବେ ଯେତେବେଳେ ମାନେ ଆପଣ ସବୁ ସରିବ ମାନେ ଯୋଞ୍ଜନା ସବୁ ସରିବ ମତେ ବି ଜଣେଇବେନ ମୁଁ ବି ଯିବି ଆପଣଙ୍କ ସହିତ।
ଆଜ୍ଞା ଆଜ୍ଞା।
ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ କହିବି।
ଆଜ୍ଞା ରହୁ
ଆଜ୍ଞା।